ନମସ୍କାର ହଁ ନମସ୍କାର କଣ କରୁଛ?
ହ୍ୟାଲୋ ନମସ୍କାର। ବନ୍ଧୁ ବସିଥିଲି ଆହୋ ମୋ ବୟସ ଆସିଛି ଆପଣଙ୍କୁ?
ହଁ ହଁ ଭଏସ ଆସୁଛି।
କୁହନ୍ତୁ?
ଆଉ ଖାଇବା ପିଇ କଣ ହେଲାଣି?
ହଁ ବନ୍ଧୁ ଅଲରେଡି ଖାଇବା ପିଇବା ସବୁ ସରିଲାଣି। ଆଜି କଲେଜରେ କ୍ଲାସ ମାନେ ହେଲାନି ତ ସେଥିପାଇଁ ମୁଁ ବୋଲିକି ଆପଣ ଏବେ ଫୋନ କଲେ ବହୁତ ଖୁସି ହେଲି ଆପଣଙ୍କ କଲ ଦେଖିକିରି। କୁହନ୍ତୁ ଆପଣ ଦୈନନ୍ଦିନ ଜୀବନରେ କେମିତି କଣ କିଛି ଚାଲୁଛି?
କିଛି ନାହିଁ। ମୋର ତ ଡେଲି ରୁଟିନ ରହୁଛି ଯେହେତୁ ଆମେ ଶିକ୍ଷାର୍ଥୀ ଜୀବନ ଏବେ। ଅତିବାହିତ କରୁଛୁ ଡେଲି। ହଁ ସେଇ ଛଅଟ ରୁ ସାତଟା ଭିତରେ ଉଠି ନିତ୍ୟକ୍ରମ ସାରି ତାପରେ ପଢ଼ାପଢ଼ି କରୁ ପଢ଼ାପଢ଼ି କରି ପରେ ସାରିଲା ପରେ ଦୁଇରୁୁ ତିନି ଘଣ୍ଟା ପଢିଲା ପରେ ତାପରେ କଣ ଖାଇବା ପିଇବା ମାନେ ଖାଉ ତାପରେ ସାଙ୍ଗସାଥି ସହିତ ବୁଲାବୁଲି କରୁ ଆଉ ଏମିତି ଚାଲିଛି ଆଉ ଆମ ଲାଇନ ଜୀବନରେ ଆଉ ତମର କଣ କେମିତି ଚାଲିଛି?
ମୋର ବି ଦୈନନ୍ଦିନ ଜୀବନ ସେମ ହେଇ ଚାଲିଛି କିଛି ବି ଅଲଗା ନାହିଁ ସକାଳୁ ଉଠେଇକିରି ନିତ୍ୟ କର୍ମ ସାରି ବ୍ୟାୟାମ କରିକି ଭଗବାନଙ୍କୁ ପ୍ରାର୍ଥନା କରି ମାଆଙ୍କ ସହିତ କଥା ହେଇକିରି ତାପରେ ଯଦି ପାଠ ପଢା ମାନେ କଲେଜ ରୁ ରୁହେ ତ କଲେଜ ସାରିକି ଆସିକି ଘରେ ରୋଷେଇ କରିକରି ଖାଇକି ଏମିତି ହିଁ ଦିନ କାଟେ ମୋର ଆଉ କିଛି ଏ ବି ନୁହଁ।
ଆଚ୍ଛା ଆଛା କଲେଜରେ ମାନେ କଣ ପଢୁଛନ୍ତି ଏବେ?
ଏମ୍ ବି ଏ କରୁଛି।
ଆଛା ଆଛା। ଆପଣଙ୍କର ଯୋଉ ଯୁକ୍ତ ତିନି କରିଥିଲେ ସେଥିରେ ଆପଣଙ୍କର କୋଉଁ ସବଜେକ୍ଟ ଆସ କେଉଁ ବିଷୟରେ କରିଥିଲେ?
ମୁଁ ଯୁକ୍ତ ତିନି ଯୋଉ କରିଥିଲି ମୋର ହିନ୍ଦୀର ଅନର୍ସ ଥିଲା।
ଆଚ୍ଛା ଆଚ୍ଛା ହିନ୍ଦୀ ଅନର୍ସ ରୁ ପୁଣି ଏମ ବି ଏ କରିଲେ? କଣ ମାନେ ଏମ ବି କଣ ମାନେ କରିଲେ କଣ ତାର ହୁଏ କଣ ନାହିଁ ଟିକେ କହିବେ?
ଉୁଁ ହଁ ଠିକ ଅଛି ମୁଁ କହିବି ଏମ ବି ଏ ଯେମିତିକ ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି
ଆଜ୍ଞା।
ଆପଣ ଏମ ବି ଏ କଲେ ଏଚ୍ ଆର ପାଇଁ ରିକୁଆଟେଡ୍ ହେଚାର୍ ହେଇପାରିବେ।
ତ ସବୁ ଟ୍ରେଟ ଥାଏ ଯୋଉଟା ଟ୍ରେଟ ଥାଇ ଇଚାର୍ ଥାଏ ମାର୍କେଟିଙ୍ଗ ଥାଏ ଆଉ ବିଜନେସ ପରପୋଜ ପଛ ହଁ ସେଇଟା ଥାଏ ଆପଣ କୋଉଥିରେ କରୁଛନ୍ତି?
ମୁ ହେଚାର ପାଇ ବିଜନେସ୍ ପ୍ରପୋଜ ସହ ତ କରିଛି।
ବହୁତ ଭଲ ବହୁତ ଭଲ ଆଛା ଆଛା। ଏମ୍ ବି ଏ ତାର କେ ନା ଦୁଇ ବର୍ଷ ଅବଧି ଥାଏ ବୋଧେ।
ଆଜ୍ଞା ଆଜ୍ଞା ଦୁଇ ବର୍ଷରେ ହିଁ ଅବଧି ଥାଏ।
ପ୍ରଥମ ବର୍ଷ ସରିଗଲାଣି ତାର ଯୋଉଁ ଶେଷ
ନାଇଁ ଏବେ ଏବେ ଜଏନିଙ୍ଗ ମାନେ ଏବେ ହିଁ ମୁଁ କଲେଜରେ ମାନେ ଦାଖଲ ହେଇଛି ମୋର।
ଆଚ୍ଛା ଆଛା ଆଚ୍ଛା। ଆଛା ଭଲ ଭଲ ଆଉ କଲେଜରେ କିଏ ଏବେ ନୂଆ ନୂଆ ଯାଇଚନ୍ତି। ନୂଆ ନୂଆ ସାଙ୍ଗସହ ମିଶୁଥିବେ ନୂଆ ନୂଆ ମାନେ ଯେଉ ସବୁଥେଁ ଜିନିଷ କରୁଥିବେ। କିଏ କେମତୀ ତମର ଏବେ ଭଲ ସାଙ୍ଗ ହେଇଯାଇଛନ୍ତି ତମ କଲେଜରେ।
ନିଶ୍ଚୟ ବହୁତ ଜଣ ମୋ ସହିତ ସାଙ୍ଗ ହି ମିଶିଛନ୍ତି। ତାପରେ ଆମେ ଶ୍ରେଣୀ ଗୃହରେ କଥାବାର୍ କଥା ହଉ ଆମ ଦୈନନ୍ଦିନ ଜୀବନ ବିଷୟରେ ପର୍ବପର୍ବାଣୀ ବିଷୟରେ ଯେହେତୁ ପାଠ ପଢିବା ପାଇଁ ଘରରୁ ମାନେ ବହୁତ ଦୂର ଛାଡିକି ଆସିକି ଏଠି ପଢିବା ପାଇଁ ପଡୁଛି। ଘର କଥା ତ ବହୁତ ମନେ ପଡେ କିନ୍ତୁ ତା ସହିତ ପାଠ ପଢା ବି ଦେଖିବା ଜରୁରୀ।
ଆଛା ଆଛା ଆଛା। ଅଁ ନ ସେମିତି କହିଲେ ଯେ ଦୈନନ୍ଦିନ ଜୀବନରେ ଚାଲିଛି ଇଏ ଚାଲିଛି। ଆ ମାନେ ଆପଣ ମାନେ ଏମ ବି ଏମ ଏମ୍ ବି ଏ କଲା ପରେ ଅ ଆପଣ ମାନେ କୋଉ ଷ୍ଟେଟରେ ଯାଇକି ଚାକିର କରିକି ରହିବା ପାଇଁ ଚାହୁଁଛନ୍ତି ଓଡିଶାରେ ନା ବାହାରେି ଯାଇଙ୍ଗି କରିକି ରହିବା ପାଇଁ ଚାହୁଁ
ସେମିତି କିଛି ନାହିଁ ବନ୍ଧୁ ଯୋଉଠି ବି ମିଳିବ ମୁଁ ଯେହେତୁ ମାନେ ମତେ ଘରକୁ ସମ୍ଭାଳିବା ପାଇଁ ପଡିବ ଏବେ ମମି କାମ କରୁଛନ୍ତି ପାପା ନାହାନ୍ତି। ତ ମତେ ହିଁ ସବୁ କିଛି ଦେଖିବା ପାଇଁ ପଡିବ ତ ଯୋଉଠି ବି ମ ମତେ ମିଳିବ କୋ କାର୍ଯ୍ୟ ଖେତ୍ର କୋଉଠି ବି କାଯ୍ୟ ମିଲେ ମୁଁ ନିଶ୍ଚୟ ମା ସେଇଠି କାମ କରିବା ପାଇଁ ପସନ୍ଦ କରିବି।
ଆଚ୍ଛା ଆଚ୍ଛା ଆଉ ନୂଆ ନୂଆ ସେଠି ଭଲ ତମର ଶିକ୍ଷକ ବା ଶିକ୍ଷୟିତ୍ରୀ କି ସବୁ ପରିଚିତ ହେଇଗଲେଣି ଯିଏ କି ତମକୁ ମାନେ ହଁ ମୋଟିଭେଟ କରୁଛନ୍ତି ଆଗକୁ ପ୍ରେରଣା ଦଉଛନ୍ତି ଯିବା ପାଇଁ ଏମିତି କରିବା ପାଇଁ ସେମିତି କରିବା ପାଇଁ କିଏ କିଏ ହେଇଗଲେଣି ସବୁ।
ନିଶ୍ଚୟ ବହୁତ ମାନେ ସହାୟତା କରୁଛନ୍ତି। ଶିକ୍ଷକ ଶିକ୍ଷୟତ୍ରି ମାନେ ଏଠି। ବହୁତ ଭଲ ଲାଗୁଛି ଏଇ ପରିବେଶ ମତେ। ଏମିତି ଲାଗୁଛି ନିଜ ମାନେ ଘରର ଘରେ
ଆଛା ଆଛା। ଆଛା ଆଛା ମାନେ ତମେ ଏବେ କୋଉଠି ହଷ୍ଟେଲ ଯୋଉ କଲେଜରେ ଏମ ବି ଏ କଲେଜ ତମର ଅଛି ସେ କଲେଜ ହଷ୍ଟେଲ ରେ ରହୁଛ ନା କଣ କେମିତି।
ଆଜ୍ଞା।
ଆଚ୍ଛା ଖାଇବା ପିଇବା କେତେ ଟାଇମ୍ ଦିଅନ୍ତି ସେଠି କଣ କଣ ଦିଅନ୍ତି ସବୁ।
ଏଇଠି ଖାଇବା ପିଇବା ଯେମିତି କି ଭାତ ଡାଲି କେବେ କେବେ ଭ ଜା ତବକାରୀ ବହୁତ କିଛି କିଛି ଜିନିଷ ମିଳେ ସନ୍ଧ୍ୟା ଟାଇମରେ ଯେମିତି କି ଆମର ରହିଯାଉଚି ସିଙ୍ଗଡା ଆଳୁଚପ୍ ଏ ସବୁ ଯାହା ମିଳେ ଏଇଠି।
ଆଚ୍ଛା ଆଚ୍ଛା ଆଛା ବହୁତ ଆ ଖାଲି ଆମିଷ ନିରାମିଷ ହୁଏ ନା ଆମିଷ ବି ହୁଏ।
ଆମିଷ ବି ହୁଏ କିନ୍ତୁ ମୁଁ ଆମିଷ ଖାଏନି ମୁଁ ନିରାମିଷ ମୋତେ ବହୁତ ପସନ୍ଦ। କାରଣ ଆମ ଘରେ ଆମିଷ କେହି ବି ଆମେ ଖାଉନାହୁ ସେଥିପାଇଁ।
ହଁ ଆଚ୍ଛା କଣ ପାଇଁ ଖାଆନ୍ତିନି କିଛି ଧାର୍ମିକ ମାନେ ନ ନିତି ନିୟମ ପାଇଁ ନା ଏମିତି ଭଲ ଲାଗିନି ବୋଲି ଖାଆନ୍ତିନି।
ନାଇଁ ଯେମିତି ପିଲାଦିନରୁ ଯେମିତି ମୁଁ କହିବା ପାଇଁ ଚାହେଁ ଆମର ହଉଛି ବ୍ରାହ୍ମଣ ପରିବାର। ତ ପିଲା ଦିନରୁ ମୁଁ କେବେ ଖାଇନି ତ ଏବେ ବି ଏ ପର୍ଯ୍ୟନ୍ତ ଖାଇନି। କିନ୍ତୁ ସମସ୍ତେ କହୁଛନ୍ତି ଆମିଷ ଖାଇଲେ ସବୁଠୁ ଭଲ ତ ମୁଁ ଆପଣଙ୍କୁ ପଚାରିବା ପାଇଁ ଚାହେଁ। କି ମାନେ ଆମିଷରେ ଏମିତି କୋଉ ଦିନିଷ ମାନେ ସବୁଠୁ ଭଲ ଲାଗେ। ମୁଁ ଖଏନି କିନ୍ତୁ ଶୁଣିବା ପାଇଁ ମତେ ବହୁତ ଭଲ ଲାଗେ। ଯେମିତି କିି ମୋର ଏଠି ଗୋଟେ ବନ୍ଧୁ ବନେଇଛନ୍ତି ତାଙ୍କେ ତାଙ୍କେ ତାଙ୍କୁକୁ ଚିକେନ ବହୁତ ପସନ୍ଦ ବୋଲି କୁହନ୍ତି ତ ମୁଁ ଜାଣିବା ପାଇଁ ଚାହେଁ ଚିକେନ ଏମିତି କିଛି ରେ ସେ ବି କୁହନ୍ତୁ ଯାହାତ କି ମୁଁ ମୋ ବନ୍ଧୁକୁ କହିବି ସେ ବନେଇବେ ସେ ନିଜେ ହିଁ ଆନନ୍ଦ କରିବେ।
ଆଚ୍ଛା ବହୁତ ଭଲ ପ୍ରଶ୍ନ କରିଲେ। ଆଚୁଆଲି ମତେ ଆମ ଏଠି ବି ହଉଛି ଆମ ଆମୁଁ ବି ସେଇ ହ ଚୁଲି ରହୁଛି ଆମ ଏଠି ବି ମଟନ ହଉଛି ବିରିୟାନୀ ବି ହଉଛି। କେନ ବି ହଉଛି ଆଛା ଖାଉଛନ୍ତି ପିଲା ମୁଁ ଖାଉ ଖାଉଛି ଏବେ ମଝିରେ ବହୁତ ଦିନ ଛାଡ଼ି ଦେଇଥିଲି। ମୋର ବି ଆମିଷ ଜମା ପସନ୍ଦ ନି ଯେହେତୁ ବାହାରେ ରହୁଛି। ଖାଇବା ପିଇବା ଅସୁବିଧା ଇଏ ପାଇଁ ମୁଁ ବି ଖାଉଛି ସେ ସବୁ। କିନ୍ତୁ ମତେ ଭେଜ ସବୁଠାରୁ ପସନ୍ଦ ଲାଗେ ଯେମିତି କିି ଆମର ଯୋଉ ପନି ଆମ ଯୋଉ ଛେନରେ ଯୋଉ ତିଆରି ପନିର ପନିରରେ ଯୋଉ ଚିଲି ହୁଏ। ସେମିତି ଭଲ ଲାଗେ ଆଉ ଯୋଉ ଛତୁ ଯୋଉ ଛତୁ ବହୁତ ଭଲ ଲାଗେ। ଏଇ ସବୁ ଜିନିଷ ଆଉ ଆହୁରି ବି ଯେମିତି ଆମର ଯାହାବ ସବୁ ଅଛି ଆମର ପରିବା ପତ୍ର ସେଥିରେ ଯୋଉ ବନା ଯାଇଥିବା ଚିଲି ଆଉ ଯାହାବି ହଉ ସେ ସବୁ ମତେ ବହୁତ ଭଲ ଲାଗେ ମୁଁ ଆମିଷକୁ ଏତେ ଇଏ କରରେ ନାଇଁ। ଆଉ ଟିକିଏ ଠାକୁରଙ୍କ ସମ୍ପ୍ର ସମ୍ପର୍ଶରେ ରହୁଛି ସେ ସେଥିପାଇଁ ମତେ ବି ଭଲ ଲାଗିନି ଗୋଟେ ଜୀବର ହତ୍ୟା କରିକି ଆମେ ଖାଇବା। ସେଇଟା ଗୋଟେ ବହୁତ ମାନେ ଖରାପ ଜିନିଷ। କିନ୍ତୁ ଯେହେତୁ ବାହାରେ ରହୁଛି କିଛି ମାନେ ବାହାର ଖାଦ୍ୟ ଇଏ ମାନେ ଖାଇଲେ ଦେହ ବି ଖରାପ ହଉଛି ସେଥି ପାଇଁ ମୁଁ ଏବେ ଖାଦ୍ୟ ଖାଉଛି ବହୁତ ଭଲ ତମେ ମାନେ ଆମିଷ ଖାଉନ ଇଏ କରୁନ ଦେହକୁ ସୁସ୍ଥ ରଖୁଚ। ଆଉ ସକାଳେ ବି ଯାହା ବି ବ୍ୟାୟାମ କରୁଛ ବହୁତ ଭଲ। ବହୁତ ବଢ଼ିଆ।
ଆଜ୍ଞା। ଆପଣଙ୍କ ସହିତ କଥାହେଇଥା ମତେ ବହୁତ ଖୁସି ଲାଗିଲା ଆନନ୍ଦ ବି ଲାଗିଲା। କି ଆପଣ ମାନେ ଏତେ ବନ୍ଧୁ ହିସାବରେ ଆପଣ ମତେ କଲ୍ କରିଲେ। ତ ମାନେ ଟିକେ ସମୟ ଦେଲେ
ହଁ ହ ହଁ। ବହୁତ ଭଲ ଆଉ କଣ ତମର କେ ବୁଲାବୁଲି କରିବା ପାଇଁ ଗଲେଣି ନୂଆ ନୂଆ ସାଙ୍ଗ ମିଳିଛି। ସେମନ୍ତି କୋଉଠି କଣ ପାଖ ପାଖାପାଖି ବୁଲାବୁଲି କରିବାକୁ ଗଲେଣି?
ଆଖ ପାଖୁକୁ ତ ମତେ ବୁଲିବାକୁ ଯିବାକୁ ଏତେ ପସନ୍ଦ ନାହିଁ। ପ୍ରଥମ କଥା ହଁ କିନ୍ତୁ ହଁ ବୁଲିବାର ପ୍ଲାନିଂ ମାନେ ଯେମିତି ଯୋଜନା। ବୁଲିବାର ଯୋଜନା ଅଛି ଆର ମାସରେ ଯେମିତିକ ଆଷାଢ ମାସ। ଆମ ଘର ମାନେ ଯାହାବି ମୁଁ ରୁହେ ଯୋଉ ଜାଗାରେ ତ ଜଗାଙ୍କ ଦଶ ନ କରିବା ପାଇଁ ମତେ ବହୁତ ପସନ୍ଦ ଲାଗେ ତ ମୁଁ ମୋ ମାଆଙ୍କୁ ମାନେ ଦେଖିବା ପାଇଁ ମୁଁ ନିଶ୍ଚୟ ଯିବି। ଏବଂ ଜଗା ର ଯେ ଯେମିତି କିି ରଥ ଯାତ୍ରା ଆପଣ ଜାଣିଥିବେ ଓଡ଼ିଶା ରେ ସବୁଠୁ ପ୍ରସିଦ୍ଧ ପର୍ବ ହଉଚି ମାନେ ଯାତ୍ରା ଆଜ୍ଞା ବିଶ୍ଵରେ ପୁରା ପ୍ରସିଦ୍ଧ। ପ୍ରସିଦ୍ଧ ରଥଯାତ୍ରା ତ ମୁଁ ନିଶ୍ଚୟ ଜଗାର ଡୋରି ଲାଗିଲେ ଯେତେବେର୍ଯ୍ୟନ୍ତ ଡୋରି ଲାଗିନି ସେତେ ପର୍ଯ୍ୟନ୍ତ ତ କେହି ବି ତା ପାଖକୁ ଯାଆନ୍ତିନି ବି କେତେ ଚେଷ୍ଟା କଲେ ବି ଆ କିନ୍ତୁ ମୁଁ ନିଶ୍ଚୟ ମାନେ ନିଜକୁ ବହୁତ ସୌଭାଗ୍ୟ ମେ କରୁଚି କାରଣ ମୁଁ ଆରମ୍ଭ ମାସରେ ଯାଏ ଯିବି ଏବଂ ଜଗା ଦର୍ଶନ କରିକି ସେଇଠି ନଅ ଦିନ ରହିକି ପୁଣି ଥରେ ମୋର
ନଅ ଦିନ ରୁହନ୍ତି ପୁରୀରେ ବହୁତ ବହୁତ ବହୁତ ଭଲ ଭାଗ୍ୟବାନ ଆମେ ବି ଯାଉ ଆମେ ତିନି ଦିନ ହିଁ ରହୁ ଆଚ ମାନେ ଆମେ ଆମର ଗୋଟେ ସଂଗଠନ ଅଛି ଏଇ ରଥଯାତ୍ରା ହିଁ ଏହି ଆମେ ଯାଉ ଆମର ଗୋଟେ ସଂଗଠନ ଅଛି ସେଇ ସଂଗଠନ ତରଫରୁ ଆମେ ତିନିଶହ ରୁ ଚାରିଶହ ମାନେ ଖରେ ୟଙ୍ଗ ପିଲା ଯାଉ ସେବା ଇଏରେ ଯେମିତି କିି ଆମ୍ବୁଲାନ୍ସକୁୁ ରାସ୍ତା ଦେବା, ଆଉ ସ ସଫାଇ କାମ କରିବା। ଆ ସେଇ ଯେମିତି ଆମ ଯୋଉ ବଡ଼ ଦାଣ୍ଡରେ, ଆଉ ପାଣି ବୋତଲ କିଛି ବାଣ୍ଟିବା। ଆଉ ଲୋକମାନଙ୍କୁ ଯାହା ବି ଅସୁ ଯୋଉଟା ସୁବିଧା ସେଇସବୁ ଆମେ ଆମ ତରଫରୁ ଯୋଗେଇଦବା ଆମେ ବି ଏମିତି କରାଉ। ଯାଉ ଆମେ ଅ ତା ଦୁଇ ଦିନ ପୂର୍ବରୁ ସେଦିନ ରହୁ। ତା ପରଦିନ ରହୁ। ତା ପର ଦିନ ଆସୁ। ବୋହୁତ୍ ଭଲ ଲାଗେ ସେ ସବୁ ଦେଖିକି। ଆଉ ବି ଆମେ ଯେହେତୁ ଆମେ କମିଟିର ମେମ୍ବର ହେଇଥାଉ। ଆମେ ଯାଇଙ୍କି ବି ସେଠି ମାନେ ରଥ ପାଖରେ ଯାଇଙ୍କି ମାନେ ରଥ ଦୌଡ଼ିି ଧରିକି, ଟାଣିକି ଜଗନ୍ନାଥଙ୍କୁ ମାନେ ଭଲ ଭାବରେ ଦର୍ଶନ କରି, ଇଏ କରି ବୋହୁତ୍ ଇଏରେ ଆସୁ। ଆହୁରି ବି ବୋହୁତ୍, ବୋହୁତ୍ ଜିନ୍ସ ସବୁ ଅନୁ ଅନୁଭବ କରୁ ବୋହୁତ୍ ବଢ଼ିଆ ଭଲ ଲାଗେ। ସେଇ ପୁରୀରେ ରଥଯାତ୍ରାରେ ଯାଇକି ବୋହୁତ୍ ଭଲ ଲାଗେ। ତମେ କାଲି ଯୋଉ ଦେବସ୍ନାନ ପୂର୍ଣ୍ଣିମା ଥିଲା କଣ ଯାଇଥିଲ କ କି ନା ଯାଇନ ନା କଣ କେମିତି ପାଳନ କଲ?
ଆ ନାଇଁ ବନ୍ଧୁ ଯେମିତି କିି ମୁଁ ଏପର୍ଯ୍ୟନ୍ତ ପୁରୀ ଯାଇନି। ମାନେ ଆଗରୁ ଯାଇଥିଲି, କିନ୍ତୁ ଦେବସ୍ଥାନ ପୁର୍ଣିମା ରେ ମୁଁ ପୁରୀ ଯାଇନି। ମୁଁ ଏବେ ଏଇଠି ରହିକି ଯେମିତି ପା ପାଠ ପଢା ରହୁଚି। ତ ମୁଁ ଇଏସ୍ ମୁଁ ଭାବିଚି କି ଆଗକୁ ଯିବି ଯେମିତି କି ପୁରୀ ମାନେ ର ଥ ଯାତ୍ରା ଦିନ ମୁଁ ଯାଇ ଦର୍ଶନ କରିବି। ଦେବସ୍ନାନ ପୂର୍ଣ୍ଣିମାରେ କିଛି ନାହିଁ, ଏମିତି ମୋର ଯେମିତି ନିତ୍ୟ ଦିନ, ଯେମିତି ଦୈନନ୍ଦିନ କାମ ଚାଲିଚି ସେମିତି ହିଁ ଥିଲା। କିଛି ବି ସେତେ ଖାସ୍ କିଛି ନଥିଲା। ଆଉ ଶୁଣିକି ବି ମତେ ବୋହୁତ୍ ଭଲ ଲାଗିଲା ଯେ ଆପଣ ଗୋଟେ କମିଟି ର ସଦ ସ୍ୟ ସେଡ଼ି ସମସ୍ତଙ୍କୁ ଆପଣ ସାହାଯ୍ୟ କରୁଛନ୍ତି। ସାହାଯ୍ୟ ସହାୟତାର ହାତ ମାନେ ବଢଉଛନ୍ତି।
ଆଚ୍ଛା ଆଚ୍ଛା। ବୋହୁତ୍, ବୋହୁତ୍ ଭଲ। ଏଇ ଭଲ ଲାଗେ ଆମକୁ ଆମ ସଂଗଠନ ତରଫରୁ ବି ଏତେ ଆମକୁ ଚାନ୍ସ ମିଳିଲା। ଆମେ ବି ଏମିତି ସବୁ କରୁଚୁ। ବୋହୁତ୍ ଭଲ ଲାଗେ ବି, ଏ ସବୁ ଇଏ କରିବା ଲୋକମାନଙ୍କୁ ବି ଆମେ ସାହାଯ୍ୟ କଲେ। ଆମକୁ ବି ବୋହୁତ୍ ଖୁସି ଲାଗେ, ଦେଖିକି ସେମାନେ ଏତେ ବାଟରୁ ଯାଇଁକି ସେଠି ଅସୁବିଧାର ସମ୍ମୁଖୀନ ହଉଛନ୍ତି। ଆମେ ଯଦି କିଛି ବି ଟିକେ ତାଙ୍କୁ ହେଲ୍ପ କରିପାରୁଛୁ ତାହେଲେ ଆମକୁ ବି ବୋହୁତ୍ ଖୁସି ଲାଗୁଚି। ଆମର ବି ଯିଏ ସବୁ ଥାନ୍ତି ସେମାନେ ବୋହୁତ୍ କୋପ୍ରିଟି ଆମକୁ ବି ଧୀରେ ଧୀରେ, ସବୁ ଇଏ କରାନ୍ତି। ଆମେ ସବୁ ଶି ସିଖି ଯାଉ ନୂଆ ନୂଆ ଆମେ ଯାଇଥିଲୁ। ବୋହୁତ୍ କିଛି ଆଉ ପୁରୀରେ ବି ପରିବେଶ ବି ବୋହୁତ୍ ଭଲ ଥାଏ। ମାନେ ଇଏ କରିବା ପାଇଁ। ବୋହୁତ୍ ଭଲ ଲାଗେ ସେ ସବୁ ଦେଖିକି। ହୋଉ ତମ ସହ କଥା ହେଇ ବୋହୁତ୍ ଭଲ ଖୁସି ଲାଗିଲା। ହଁ ରଖୁଛି ପରେ କଥା ହେବା ଧନ୍ୟବାଦ।
ନିଶ୍ଚୟ ଧନ୍ୟବାଦ।